ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ନମସ୍କାର ମ୍ୟାଡ଼ାମ କେମିତି ଅଛନ୍ତି?
ନମସ୍କାର ମୁଁ ତ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବଢିଆ ଅଛି ମ୍ୟାଡାମ ଆଉ କଣ ଖବର କୁହନ୍ତୁ ହାଲଚାଲ
ହଁ ହାଲଚାଲ ସବୁ ଭଲ ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସବୁ ବଢିଆ ଅଛନ୍ତି ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ?
ହଁ ଆମ ଘରେ ବି ସବୁ ବଢିଆ ଅଛନ୍ତି।
ଆଉ ପାଠ ପଢା ପଢି କେମିତି ଚାଲିଚି ଆପଣଙ୍କର?
ହଁ ବହୁତ ଭଲ ଚାଲିଚି ପାଠ ପଢା।
ହଉ ଆଉ କଣ କୁହନ୍ତୁ ଆଉ କଣ ଆଜି କେମିତି କଣ ପାଗ ସେପଟରେ ଅଛି ବର୍ଷା ପବନ
ଏବେ ତ ଏଇ ଉପର ବେଳି ବର୍ଷା ଉଠେଇଥିଲା ବହୁତ ଜୋରେ ପବନ ହେଲା ବର୍ଷା ବି ଅଳ୍ପ ଅଳ୍ପ ହେଲା ଏବେ ଟିକେ କମିଚି
ଆଚ୍ଛା ଆଚ୍ଛା ଆଚ୍ଛା ଏଇଠି ଆମ ଏପଟେ ତ ବର୍ଷା ନାହିଁ ଖରା ପ୍ରବଳ ହଉଛି ଗରମ ପ୍ରବଳ ହଉଛି କାଲି ବସ୍ ଖାଲି ଛି ଟିକେ ଛିଞ୍ଚି ଦେଲା ଭଳି ବର୍ଷା ହେଇଥିଲା କିନ୍ତୁ ସେଥିରେ କିଛି ହେଲାନି ମାଟି ତ ଓଦା ହେଲାନି ବରଂ ବେଶୀ ଗରମ ହେଲା।
ଆଚ୍ଛା ଆମ ଆଡେ ତ ଆଜି ବହୁତ ଜୋରେ ଉଠେଇଥିଲା ସେମିତି ବର୍ଷା ହେଲାନି ସେମିତି ତିନି ଚାରି ଦିନ ହବ ସକାଳେ ଆଉ ସନ୍ଧ୍ୟାବେଳେ ଦି ଟାଇମ ଆଙ୍କ ବର୍ଷା ଉଠଉଚି ସେମିତି ଟିକେ ଟିକେ ମାନେ ପକଉଚି ତାପରେ ପୁଣି ବନ୍ଦ ହେଇଯାଉ
ହଁ। ଯଦ କେବେ କି ମାନେ ଯଦି ବର୍ଷା ଜୋର ହବ ତାହେଲେ ଥଣ୍ଡା ଲାଗିବ କିନ୍ତୁ ଏଇ ଯୋଉ ବର୍ଷା ଯଦି ଝିପିଝିପି ହେଇକି ପଳେଇଲା ତାହେଲେ ସିଏ ପୁରା ଗରମ ଲାଗିବ ମାନେ ଯେମିତି ଯେମିତି କୁହନ୍ତିନି କି ମାନେ ଗୁଳୁଗୁଳିଟା ହବ ସେଇ ଟାଇପର। ତ ସେଇ ଟାଇପ ର ପରିସ୍ଥିତି ହେଇଯାଉଚି।
ଇଆଡେ ରାତିରେ ଏମିତି ବର୍ଷା ଉଠଉଚି ଲାଇନ ଫାଇନ୍ କଟି ଯାଉଚି ପବନ ବି ମାନେ ଜୋରେ ହଉଛି ବର୍ଷା ହଉନି ଗରମ ହଉଚି ତା ସହିତ ଲାଇନ୍ ବି ପଳଉଚି
ରାତି ସାରା ସୁବିଧା ପରିସ୍ଥିତି ତିଆରି ହେଉଚି
ହଁ ସେଇଆ ଗରମ ହଉଚି ଜୋରେ ଯୋଉ ବର୍ଷା ଟା ବି ହଉନି ଖାଲି ଉଠେଇକି ପଳଉଚି ତାପରେ ଯୋଉ ଟିକେ ଟିକିଏ ଖାଲି ପ ପକେଇ ଦଉଚି ମାଟି ଓଦା କରିଦଉଚି ସେ ଗ୍ୟାସ୍
ସେ ଯୋଉ ମାଟିର ଗ୍ୟାସ ବାହାରୁଛି ହଁ ତାପରେ ଆଉ ଗୋଟେ କଥା ହଉଛି ବାଦଲ ଯେତେବେଳେ ଆଙ୍କି ହେଇି ରହୁଛି, ଆମ ଯେତେବେଳେ ପାଠ ପଢିଥିବେ ଭୂଗଳରେ ଏଭପୋରେସନ ହେଇପାରୁନି, ଯେତେବେଳେ ବାମ୍ଫଡା ବାହାରୁଛି ସେଟା ଉପରେ ଗୋଟେ ଯେମିତି କି ଗ୍ରୀନ ହାଉସ୍ ଇଫେକ୍ଟ ଯେମିତି ପଢିଥିବେ ସେଇ ଟାଇମ ର ସେ ପରଦ ଟା ଢାଙ୍କ ଇଗନୋର ଯାହା ଫଳରେ ଭୂପୃଷ୍ଠରେ ରଥିବା ଗରମ ଟା ସିଏ ଆଉ ଅ ବାହାରକୁ ଯାଇପାରୁନି ଯାହା ଫଳରେ ସେଠି ଗୋଟେ ଗରମର ମାହୋଲ ବନ୍ଧୁଛି ସେଇଟାକୁ ଆମେ ଗୁଳୁ ଗୁଳି କହୁଛନ୍ତି
ଏ ସେ ଯୋଉ ବାଦଲ ଟା ଢାଙ୍ଗି ଦଉଛି, ପବନ ଟା ଆଉ ଯାଇପାରୁନି ମାନେ ଗ୍ୟାସ ଟା ଯୋଉଟା ମାଟିରୁ ଟେକୁଛି
ଯେମିତି ଆପଣ ଦେଖିଥିବେ କି ମାଠିଆରେ ଆମେ ପାଣି ରଖିଲେ ଥଣ୍ଡା କାହିଁକି ହୁଏ, ତା କାରଣ ହଉଛି କଣ ସେଟା ଏଭାାବୋରେଟ୍ ହେଇଯାଏ, ସେ ଯୋଉ ପାଣି ଟା ତା ଧୀରେ ଧୀରେ ସେ ଯୋଉ ତା ଯୋଉ ଛୋଟ ଛୋଟ ରନ୍ଧ୍ର ଥାଏ, ସେଇ ବାଟ ଦେଇକି ସେି ଏଭାବୋରେସନ ହୁଏ, ଯାହା ଫଳ ତା ଭିତରେ ଥଣ୍ଡାର କୁଲିଙ୍ଗ ଇଫେକ୍ଟ ଆସେ ତ ସେଇ ଜିନିଷ ସେଟା ଯେମିତି ଯଦି ପବନ ଯଦି ଏକଶ ନିର୍ମଳ ଆକାଶ ଅଛି ତାହେଲେ ଥଣ୍ଡା ଟା ବି ରହିବ କିନ୍ତୁ ଯଦି ଉପରେ ଯଦି ବାଦଲ ଦ୍ଵାରା ଆଚ୍ଛାଦିତ ହେଇଯାଇଛି, ତାହେଲେ ସିଏ ଆଉ ଠିକ ସେ ବାପରେଟ ହେଇପାରିବନି ଆଉ ଗରମ ହବ, ହ୍ୟୁମିଡିଟି ବଢିଯିବ ଯାହା ଫଳରେ ଗରମ ଅଧିକ ହବ ଯେମିତି କୁହନ୍ତି ଝାଳ ବୋହିବ, ଆଉ ଝାଳ ଆଉ ଶୁଖିବନି ଦେହରୁ ସେଇ ଟାଇପ ର ପରିସ୍ଥିତି ହବ
ହ ସେଇଟା ହ ସତା ଗଥା
ହଁ ଆଉ କଣ--କେମିତି କଣ କିଛି ଉ ପଢାପଢି? କଣ କେମିତି ନୂଆ କଥା କୁହନ୍ତୁ ନହେଲେ ପିଲାଦିନ କଥା କିଛି କୁହନ୍ତୁ
ଆମ ପିଲାଦିନ ତ ସ୍କୁଲ ଲାଇଫ ଟା ଆମର ସବୁଠୁ ବେଷ୍ଟ ଥିଲା ମାନେ ନାଇନ ଟେନ କ୍ଲାସ ଟା ଆମର ସବୁଠୁ ବେଷ୍ଟ ଥିଲା, ମାନେ ଯେତେବେଳେ ଇଛା ହଉ ଥିଲା ସାଙ୍ଗମାନଙ୍କ ସହବ ବୁଲା ବୁଲି ଭୋଜି କରୁଥିଲୁ ବଣଭୋଜି ବି ଆମେ ବହୁତ କରୁ ସ୍କୁଲ ଟାଇମ ରେ ତାପରେ ବ୍ୟାଚ ଫିଷ୍ଟ କରୁ ଓ ଏମିତି ସ୍କୁଲୁ ଛୁଟି ନେଇଯିବୁ ଗୋଟେ ଦିନ ସବୁ ସାଙ୍ଗ ମାନେ ଏକାଥରେ ଛୁଟି ନେଇଯିବୁ ବଣଭୋଜି କରିବୁ ସାର ସେମାନେ ବି ପରମିସନ ଦିଅନ୍ତି
ହଁ ସି ଆକ୍ଚୁଆଲି ସବୁ ସବୁ ଲୋକ ଯାହାକୁ ବି ଆପଣ ପଚାରିବେ କି କେମିତି ଆପଣଙ୍କର ଜୀବନର ସବୁଠୁ ଖୁସି ମୁହୂର୍ତ୍ତ ସି କହିବ ସ୍କୁଲିଂ ଲାଇଫ, ସ୍କୁଲ ଲାଇଫ ରେ ହିଁ ଆମର ଜୀବନରେ ସବୁଠୁ ଖୁସି ମିଳେ କାହିଁକିନା ଆମେ ସାଙ୍ଗସାଥି ସହିତ ମିଶନ୍ତି, ମିଳାମିଶା କରନ୍ତି ଆମ ମନରେ ଯୋମିତି ଏ ଛନ୍ଦ କପଟ ନଥାଏ, ସ୍ନେହ ଶ୍ରଦ୍ଧାରେ ହିଁ ଭରି ରହିଥାଏ, ଆଉ ସ୍କୁଲ ବେଳର ସାଙ୍ଗମାନୋନେ କାହିଁକି ନା ଛୋଟ ବେଳକର ସାଙ୍ଗ ସେତେବେଳେ କଣ ଆମେ କିଛି ଏ ଦୁନିଆର ସ୍ଵାର୍ଥ ବିଷୟରେ କିଛି ବୁଝିିନଥାନ୍ତେ ତ ସେତେବେଳେ ମନ ଭିତରେ ଖାଲି ଯେମିତି କୁହନ୍ତି ଛୋଟ ପିଲାଟିଏ କେବଳ ସତ କହେ ସେଇ ଟାଇପ ର ଛୋଟ ବେଳର ବନ୍ଧୁ ସିଏ ନିଆରା ବଡ ହେଇଗଲା ପରେ ଯେମିତି ଯେତିକି ବୟସ ଆମେ କଣ କରନ୍ତି ଯ ଭଲ ପାଠ ପଢୁଛି ତା ସହିତ ମିଶିବା, କି ଖରାପ ପାଠ ତା ସହିତ ମିଶିବାନି କିନ୍ତୁ ପିଲାଦିନେ କଣ ସମସ୍ତେ ଆମକୁ ସାଙ୍ଗ ନଷ୍ଟ ନଜରରେ ଦେଖାଯାଆନ୍ତି କେହି ଆମକୁ ମାନେ ପାତର ଅନ୍ତ ଆମେ କାହା ସହିତ କରନ୍ତିନି ସେଥିପାଇଁ ସ୍କୁଲ ଯିବା ଆମକୁ ବହୁତ ଭଲ ଲାଗେ
ଆଜ୍ଞା
ଆଉ ସ୍କୁଲରେ ଆଗରୁ ଦେଖିବେ ଏବେକା ସମୟରେ ତ ପିଲାମାନଙ୍କୁ ଆଉ ସାର୍ ମାନେ ଆଉ ମାର ମାରି ମାରି ପାରୁନାହାନ୍ତି ଦଣ୍ଡ ମୁୁକ୍ତ ଅଞ୍ଚଳ ଲେଖି ଦଉଛନ୍ତି ପୁରା ଆଉ ଆଗରୁ ଦେଖିଥିବେ, ପିଲାମାନେ ଆମେ ଯେତେବେଳେ ପାଠ ପଢୁଥିଲୁ ଆମ ମାଡ଼ ଖାଉଥିଲୁ, ଆମେ ଆମକୁ ସାର୍ ମାନେ ମାରୁଥିଲେ ସେତିକି ସ୍ନେହ ଶ୍ରଦ୍ଧା ବି କରୁଥିଲେ, ଯାହା ଫଳରେ ପିଲାମାନେ ଡରିକି ରହୁଥିଲେ ପାଠ ବି ସେତିକି ପଢୁଥିଲେ ଆଉ ମନ ଭିତରେ ସେତିକି ଯଥେଷ୍ଟ ସ୍ନେହ ଶ୍ରଦ୍ଧା ଭକ୍ତି ବି ରହୁଥିଲା ଆଜିକା ପିଲା ତ ସାର୍ ମାନଙ୍କୁ ପାଟି କରି ଦଉଛନ୍ତି କି ଆମକୁ ମାରୁଛନ୍ତି କାହିଁକି ଆପଣ
ହଁ ସେଇଟା ବି ସତ ଆମ ବେଳେ ଆମ ସ୍କୁଲ ହେଲେ ଆମେ ଗୋଟେ ଏମିତି ବ୍ୟାଜ ଥିଲୁ ଆଜି ପର୍ଯ୍ୟନ୍ତ ବି ମାନେ ଯେତିକି ବ୍ୟାଜ ପଢ଼ିଛନ୍ତି ସମସ୍ତଙ୍କୁ ଉଦାହରଣ ଦଉଛନ୍ତି ସାର୍ ମାନେ ଆମ ବ୍ୟାଚ୍ ର ମାନେ ସେଇ ବ୍ୟାଚ୍ ଛୁଆ ସବୁଠୁ ଭଲ ଥିଲେ ମାନେ ସବୁ କାମ ମିଶି କିି ସାଙ୍ଗ ହେଇକି ମାନେ ଆମକୁ କୁହା ହେଇ ନଥିବ ଆମେ ଯେତେବେଳେ ପଢିଲା ବେଳେ ଆମର ଯିଏ ପିଅନ ଥିଲେ ସେ ଅଧାରୁ ତାଙ୍କୁ ର ମାନେ ସରିଗଲା ସେ ରିଟାୟାର୍ଡ ହେଇଗଲେ ତ ନୂଆ ପିଅନ ଆସି ସି ବେଳକୁ ଟିକେ ଟାଇମ ଲାଗିଥିଲା ତ କ୍ଲାସ ରୁମ୍ ସ ସଫା ସଫି ସ୍କୁଲ ସପ ସଫା ମାନେ ଆମ ଯେତିକି ଆମ କ୍ଲାସ ରୁମ ର ଏରିଆ ଅଛି ସେତିକି ଆମକୁ କିଏ କହିବାନି ଆମେ ସବୁ ଶନିବାରକୁ ଶନିବାର ସବୁ ସାଙ୍ଗ ମିଶିକି ସଫା କରିବୁ ଆଉ ଡେଲି କ୍ଲାସ ରୁମ୍ ମାନେ ପାଳି କରିକି ଝାଡ଼ୁ କରିବୁ ଆମେ ସବୁ ଉ ମାନେ ଭଲ କାମ କରୁ ଗ ଗଛ ଫଚ ର ବି ଦାୟିତ୍ୱ ନେଉ ମାନେ ପିଅନ ଯେମିତି ଗଛ କାମ କରନ୍ତି ସିଏ ଗଲା ପରେ ଆଉ କେହି ମାନେ ଗଛ ଫ ତ ଦାୟିତ୍ବ ଏତେ ନିଅନ୍ତିନି ବଢିଆ ବଢିଆ ଫୁଲ ଗଛ ସବୁ ଥାଏ ବଗିଚା ଥାଏ ତ ଆମ ଆମେ ସେଇଟା ଆମର ଯେତେବେଳେ ଖେଳ ପିରିୟଡ ଟା ଥିବ ଆମେ ନ ଖେଳିକି ସେଇ ଫୁଲ ଗଛରେ ପାଣି ଦଉ ସେ ଫୁଲ ଗଛର ଦାୟିତ୍ବ ତ ନଉ ସେଇଥିପାଇଁ ଆଜି ପର୍ଯ୍ୟନ୍ତ ବି ଆମ ବ୍ୟାଜ ଟାକୁ ସମସ୍ତେ ଝୁରୁଛନ୍ତି। ମାନେ କହୁଛନ୍ତି କି ଯେତେ ବି ବ୍ୟାଜ ପଢିଲାଣି ତାଙ୍କ ବ୍ୟାଜଠୁ ତଳକୁ
ହଁ ସାର୍ ମାନେ ଯେତେ ସେମତି କୁହନ୍ତି କି ଭଲ କାମ କଲେ ଜୀବନରେ ସମସ୍ତେ ଯେମିତି ମନେ ରଖନ୍ତି ସେଇ ଟାଇପ ର ତମ ସ୍କୁଲରେ ତମ ବ୍ୟାଚ୍ ଟା ଟିକେ ଭଲ କାମ କରିକି ସାର୍ ମାନଙ୍କର ଶ୍ରଦ୍ଧା ଭକ୍ତି ସବୁ ଯେମିତି ତମେ ସାର୍ ମାନଙ୍କୁ ଭ-ଭକ୍ତି କଲ ସାର୍ ମାନେ ସେମିତି ଶ୍ରଦ୍ଧା ଦେଇଛନ୍ତି ଆଉ।
ହଁ ଆମକୁ ବହୁତ ଭଲ ପାଆନ୍ତି ଆଜି ପର୍ଯ୍ୟନ୍ତ ଏମାନେ କହୁଛନ୍ତି ଆମର ଯେତେବେଳେ ଫେରୁୱଲ ଥିଲା ସବୁ ସାର୍ ଆମେ ମାନେ ହେଡମାଷ୍ଟରଙ୍କ ସହିତ ସମସ୍ତେ କାନ୍ଦିଛନ୍ତି ଆମ ଫେରୁୱଲ ବେଳେ ତମେ
ହା ହା ହା ହା ଯାହା ହଉ।
କେତେ ବର୍ଷ ବନ୍ଦ ହେଇଯାଇଥିଲା ତାପର ଠୁ ଆମେ ଟିଚର ମାନଙ୍କ ସହ କଥା ହେଲୁ କିହିଲୁ ଆମେ ଫେର ୱାଲ ଦବୁ ଉପର ବ୍ୟାଚ ଛୁଆଙ୍କୁ ତେ କଥାବାର୍ତ୍ତା ହେଇକି କି ଟିଚର ମାନେ ବି ରାଜିହେଲେ ଆମେ ଫେଲ୍ କରିଥିଲୁ ଆ ମ ବୋଳୁ ସେଇଟା ହିଁ କହିଲେ ତୁମେ ଫେରୁୱଲ ଷ୍ଟାର୍ଟ କରିଥିଲ ପୁଣି ତମ ବେଳକୁ ଆଜି ଫେରୁୱଲ ହଉଚି ସମସ୍ତେ କାନ୍ଦିଛନ୍ତି ଆମ ବଳକୁ।
ହା ହା ହା ହା ହା ହା ତ ସେଇ ଯୋଉ କଥା ମନେ ପକାନ୍ତି ସ୍କୁଲ ବେଳର କଥା ଯାହା ବି ହେଲେ ମନରେ ଭାବୁକ ହେଇଗଲେ ବି ବହୁତ ଖୁସି ଲାଗେ କି ହଁ ସ୍କୁଲ ବେଳର ମାନେ ସେଇ ଯୋଉ ସମୟ ଟା ସମସ୍ତଙ୍କ ପାଇଁ ସବୁ ପାଇଁ ଆମ ପାଇଁ ଆମ ବାପା ମାଙ୍କ ପାଇଁ ଆମ ଜେଜେ ବାପା ମାନଙ୍କ ପାଇଁ ସ୍କୁଲ ବେଳ ସମୟ ଟାକୁ ଯଦି ଆମେ ତାକୁ ପଚାରିବା ତାଙ୍କ ମୁହଁରେ ଗୋଟେ ହସ ଆସିଯାଏ ସେ ଟିକେ ଖୁସି ହେଇଯାଆନ୍ତି।
ହୁଁ ଆମର ଆଜି ପର୍ଯ୍ୟନ୍ତ ମାନେ ସ୍କୁଲ ଆମକୁ ଫେରୁୱେଲ ରେ ଗୋଟେ ଦେଇଥିଲେ ପେନ୍ ଦେଇଥିଲେ କାର୍ଡବୋର୍ଡ କୁ କାଟିକି ଗୋଟେ ବିଞ୍ଛଣା ଟାଇପ ର କରିଥିଲେ ବିଞ୍ଛଣା ରେ ଯୋଉଟା ବାଡି ଥାଏ ସେଇଟାରେ ଆମର ପେନ୍ ଲଗା ହେଇଥିଲା ସେଏଁତି ଗୋଟେ ଟାଇପ ର କରିକି ସମସ୍ତଙ୍କ ନାଁ ଲେଖା ହେଇ ତ ଅଲ୍ ଦ ବେଷ୍ଟ ମାନେ ଏକ୍ଜାମ ପାଇଁ ସବୁ ଲେଖା ହେଇକି ଟେନ୍ଥ ରେ ଦିଆହେଇଥିଲା ଆଜି ପର୍ଯ୍ୟନ୍ତ ମୁଁ ତାକୁ ଆମ କାନ୍ଥରେ ଲଗେଇକି ରଖିଛି।
ହା ହା ହା ଆଛା ସେଇଟା ମନେ ରହିଛି ଗୋଟେ ସେଇଟା ସୁ ସ୍ମୃତି ଭଳି ଗୋଟେ ରହିଯାଇଛି।
ହଁ ସେଇଟା ଗୋଟେ ଦେଇଥିଲେ ଜୁନିୟର ମାନେ ଆମକୁ ଏମିତି ଆଉ।
ହଁ ବୁଝିଲି ବୁଝିଲି ଆଉ ଆମ ବେଳ ସମୟରେ ସେତେବେଳେ ନଥିଲା ଯେମିତି ଆମେ ଯେତେବେଳେ ପଢୁଥିଲ ସେତେବେଳେ ଫେରୱେଲ ଦବା ଏ ସବୁ ଏ ସବୁ ପରେ ପରେ ଷ୍ଟାର୍ଟ ହେଲା ଆମ ସେତେବେଳେ ସେମିତି କିଛି ନଥିଲା ସ୍କୁଲ ସାର୍ ମାନଙ୍କୁ ଦିଆ ହଉଥିଲା ସାର୍ ମାନେ ଯିଏ ରିଟାୟାର୍ଡ ହଉଥିଲେ ତାଙ୍କ ଦିଆ ଯାଉଥିଲା ବଟ୍ ବ୍ୟାଚ୍ ମେଣ୍ଟ ମାନଙ୍କ ଭିତରେ ସେମିତି କିଛି ଆମ ସେତେବେଳେ ପ୍ରଚଳନ ନଥିଲା ଉ ନହେଲେ ଏଇଟା ସବୁ କଥା ଶୁଣିକି ଆପଣଙ୍କରୁ ବହୁତ ଖୁସି ଲାଗୁଛି ଯାହା ହଉ ଏମିତି କିଛି ପରମ୍ପରା ବି ଆମକୁ ବେଳେ ବେଳେ ଖୁସି ଦେଇଥାଏ। ଆଉ ମନେ ରଖିବାର କିଛି ନିଆରା ମୋ ମୁହୂର୍ତ୍ତ ତ ଆମ ପାଇଁ ଆମ ମନରେ ଆଙ୍କି ରଖିଥାଏ।
ହଁ ଆଗରୁ ଆମ ସ୍କୁଲରେ ଫେରୁୱେଲ ଥିଲା କି ମାନେ ଟେନ୍ଥ ପିଲାଙ୍କର ଫେରୁୱେଲ ଅଛି। ସେମାନେ ସ୍କୁଲ କୁ କେବଳ ଯିବେ ସେମାନେ ନିଜେ ରୋଷେଇ କରିକି ମାନେ ଗୋଟେ ଭୋଜି ଟାଇପ ର ଟିଚର୍ସ ମାନଙ୍କ ସହ ମିଶିକି ଖାଇ ପିଇକି ଆସିବେ ମାନେ ଗୋଟେ ଭୋଜି ଟାଇପ କିନ୍ତୁ ଆମେ ଯୋଉଟା ପୁଣି ଥରେ ଫାର୍ଷ୍ଟ ରୁ ଷ୍ଟାର୍ଟ କଲୁ ମାନେ ଆମେ ଖାଇବାକୁ ମାନେ ରୋଷେଇ କରି ପଇସା କଲେକ୍ଟ କରିକି ଆମେ ଖାଇବାକୁ ଦବୁ ବଡ ଛୁଆଙ୍କୁ ସେମାନେ ଆସିବେ ସେମାନେ କିଛି କାମ କରିବେନି ବାସ୍ ତାଙ୍କୁ ଏକ୍ଜାମ ପାଇଁ ତାପରେ ତାଙ୍କ କ୍ୟାରିଅର ପାଇଁ ସବୁ ଟିଚର୍ସ ମାନେ ସବୁ ଟିପ୍ସ ତାଙ୍କୁ ଦେବେ। ଆଉ ଆମେ ସବୁ ରୋଷେଇ ଫୋଷେଇ କରି କି ରୋଷେଇଆ ଡାକିକି ଆମେ ସବୁ ନିଜେ କରିକି ତାଙ୍କୁ ଦଉ। ଅ ଆମେ ନାଇନ୍ ଟେନ୍ ଦିଟାଙ୍କ ପିଲା ବି ଖାଇବା ପାଇଁ ଆମେ କରିଥାଉ ଆଉ ଉପର ବେଚ ଛୁଆ ଆଗରୁ ଯୋଉ ଫେରୱେଲ ଟା ଆମ ସ୍କୁଲରେ ଚାଲିଥିଲା। ମାନେ ଯୋଉ ବ୍ୟାଚ ଛୁଆଙ୍କର ଫେରୁୱଲ ଅ ଚି ସେଇମାନେ ଖାଲି ଆସିବେ ନିଜେ ମାନେ ରୋଷେଇ କରି ଗୋଟେ ଭୋଜି ଟାଇପ ର କରିକି ଖାଇକି ଯିବେ କିନ୍ତୁ ଆମେ କଣ କରଥିଲୁ ଆମେ କରିକି ସେମାନଙ୍କୁ ଦେଇଥିଲୁ ଆମେ ଦି ବେଚ ଛୁଆ ଙ୍କ ପିଲାଙ୍କ ପାଇଁକି ଖାଇବା ବ୍ୟବସ୍ଥା କରୁ।
ଯା ହଉ ସେଇଟା ଗୋଟେ ତମର ଗୋଟେ ଯାହା ବି ହେଲେ ସ୍କୁଲରେ ଆଜି ପର୍ଯ୍ୟନ୍ତ ବି ତମକୁ ମନେ ରଖିଥିବେ ଆଉ ସେମିତିଆ ତମେ ମିଳିମିଶି କାମ କରିବାର ଅଛି ଯୋଉ ମାନେ ସୁନ୍ଦର ଗୋଟେ ଉଦାହରଣ ପାଲଟିଥିଲ ସ୍କୁଲ ସେ ସମୟରେ ସେଥିପାଇଁ କୁହନ୍ତି ଜୀବନରେ କି ଭଲ କାମ କରିଥିଲେ ତାକୁ କେହି ନା କେହି ଖରାପ କାମ କରିଥିଲେ ତ ଲୋକ ମନେ ରଖନ୍ତି ଭଲ କାମ କରିଥିଲେ ବି ଲୋକ ମନେ ପକାନ୍ତି କିନ୍ତୁ ଖରାପ କାମକୁ ମନେ ପକେଇକି ଲୋକମାନେ ଗାଳି ଦିଅନ୍ତି ଆଉ ଭଲ କାମକୁ ମନେ ପକେଇକି ଲୋକମାନେ ଏ ମନ ଦୁଃଖ କରନ୍ତି ଆଉ ଖୁସି ବି ହୁଅନ୍ତି ଆଉ ସେଇଟା ସବୁଦିନ ପାଇଁ ଗୋଟେ ସମସ୍ତଙ୍କ ମନରେ ଗୋଟେ ଗୋଟେ ସ୍ନେହ ଆଉ ଭକ୍ତିର ଶ୍ରଦ୍ଧାର ସ୍ୱରୂପ ବନିକି ରହିଯାଏ ତ ସେଇଟା ଯାହା ହଉ ତମ ବ୍ୟାଚ ମାନଙ୍କ ପାଇଁ ଏତେ ସାର୍ ମାନେ ଭଲ ପାଇବାରୁ ତ ସେଇଟା କେବଳ ତମର ଜଣଙ୍କର ଅ ଚେଷ୍ଟା ନୁହଁ ସେଟା ତମର ଯେତିକି ଗ୍ରୁପ ଥିଲେ। ଗ୍ରୁପ ଗୋଟେ କୁହନ୍ତି କି ଟିମ୍ ୱାର୍କ ସେଇ ଗୋଟେ ତମ ସାଙ୍ଗମାନଙ୍କର ଗୋଟେ। ଏ ଏ ମାନେ ପ୍ରକୃତରେ ତମେ ଗୋଟେ ନୂଆ ବ୍ୟାଚମେଣ୍ଟ ମାନଙ୍କ ପାଇଁ ଗୋଟେ ଉଦାହରଣ ପାଲଟିଥିଲ ସେଇଟା ଶୁଣି ବହୁତ ଖୁସି ଲାଗିଲା ଯା ହଉ।
ଆଚ୍ଛା ଆମେ ଯୋଉ ରେଜଲ୍ଟ ବି ଆମ ବ୍ୟାଚ ଛୁଆ କରିଥିଲେ ଆମ ସ୍କୁଲରେ ସେଇ ରେଜଲ୍ଟ କୁ ବି ଆଜି ପର୍ଯ୍ୟନ୍ତ କେହି କାଟି ପାରୁନାହାନ୍ତି ମାନେ ଏ
ଯା ହଉ ପାଠ ପଢା ବି ଭଲ ଥିଲେ ପାଠ ପଢାରେ ବି ଭଲ ଥିଲେ। ଆଉ ଯେମିତି କୁହନ୍ତି ନି କି ପାଠ ସାଠ ଦିଟା ଜିନିଷରେ ବି ଠିକ୍ ଥିଲେ। ପାଠ ବି ଥିଲା ସାଠ ବି ଥିଲା ସେମିତି ହଁ ବୁଝିଲି ଅଲରାଉଣ୍ଡର ଗୋଟେ ପ୍ରକାର କହିବାକୁ ଗଲେ ହଁ ଯା ହଉ ଯା ହଉ ଆକୁ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ସୋ ମଂଚ। ଆଉ ବାକି ଅନ୍ୟ କଲରେ କଥା ହବା। ନମସ୍କାର ମ୍ୟାଡ଼ମ୍।